ହ୍ୟାଲୋ।
ହଁ ହ୍ୟାଲୋ।
ହୁଁ। ଆଉ ରୁଟି ଅଟା ଚକଟିଲାଣି ନା ଚକଟିବ?
ନାଇଁ ନାଇଁ ଚକଟିବୁ ଛୁଆ କହିବା ପଢେଇବି। ପଢ଼ି ସାରିଲା ପରେ ସାଢ଼େ ଆଠଟା ସୁଦ୍ଧା କରିବି।
ହୁଁ ତାନା ପୁରର କଣ କୋଉ କ୍ଲାସ?
ୱାନ୍ କ୍ଲାସ୍ ପା।
ହୁଁ କୋଉଠି ପଢୁଛନ୍ତି।
ସେଇ ଏଇ ଇଂଲିଶ ମିଡିୟମ ସ୍କୁଲରେ ପଢୁଛି ଆଉ।
ଓହୋ।
ଆପଣ ଖାଇସ ନାଇକି ଡୁଟିରେ ଆସିବେ ଆଜ୍ଞା ଯାଇଛନ୍ତି ଡୁଟିକି ଆସିବେ ବି। ଫିଲିମି।
ହୁଁ।
ଛତୁଆ ପିଆ ସଇଲାଣି।
ନାଇଁ ଛତୁଆ ଖିଆ ଚାଲିଛି।
ହୁଁ ହୁଁ।
ହୁଁ ହୁଁ।
ଛୁଆ ଖାଇକି ସବୁ ପଢିଲେ।
ନାଇଁ ପୁଅ ସେ ପଟେ ରୁମ ରେ ଥିଲା କୁଆଡେ ଗଲା କେଇଜାଣି। ଏ ବାହାରେ ବୁଲୁଚ ନା କଣ? ଏ ଯୋଉ ଲାଇନ ନାହିଁ ତ।
ଆଛା ଆଛା।
ହୁଁ ଆମ ବାହାରେ ମାନେ, ଆମର ଘର ଦୁଆରେ।
ଆଛା।
ଆମର ଚାରିପଟ ଘର ମଝିଟା ଦୁଆର ସେଇଠି। ଆଉ ହୁଁ ଗାଁକୁ ରଜକୁ ଯାଇଥିଲେ ବାପଘରକୁ, ନା ଯାଇନାହାନ୍ତି?
ନାଇଁ ଏ ଶାଶୁଘର ଗାଁ ରେ ରଜ ପାଳନ କରାଯାଉଥିଲା।
ହୁଁ।
ରଜ ମହୋସବ ହୁଏ, ସେଠି ଭଲ ହୁଏ ନା କଣ? ଆମର ଏଇଠି ଯେମିତି ହଉଥିଲା ରଜମହୋତ୍ସବ ପ୍ରତିବର୍ଷ ହଉଛି ଆଉ।
ହଁ ଆମ ଗାଁ, ଆମଠୁ ବି
ହୁଁ।
ଆପଣ କେତେ ଭାଇ?
ହୁଁ ଆମର ଚାରି ଭାଇ, ନାଇଁ ନା ସ୍ଵାମୀ ଏକେ ଗୋଟିଏ, ତାଙ୍କର ଭାଇ ନାହି।
ଆଛା ଆଛା।
ଉଁହୁଁ।
ଆଉ ଭଉଣୀ ହେରିକାକେହିନାହାନ୍ତି।
ହୁଁ ହୁଁ ଭଉଣି ନା। ଗୋଟିଏ କେବଳ ଇଏ, ନଣନ୍ଦ ନାହାନ୍ତି ଶାଶୁ ଶଶୁର ବି ନାହାନ୍ତି ଏକ୍ସଫ୍ଳାଟକରିଛନ୍ତି।
ଆଛା ଆଛା ଆମ ଏଇ ପାଞ୍ଚ ଭାଇ ଦି ଭଉଣୀ ଆଉ, ହିଁ।
ହୁଁ ନଣଦ ଦି ଜଣ ବାହା ହେଇଥିବେ ଆଉ ନା କଣ?
ହଁ ସମସ୍ତେ ବାହା ହେଇସାରିଲେଣି, ଏବେ ସାନ ଦିଅର ଥିଲେ ବାହାହେଇଗଲେଣି। ଏବେ ସବୁ ପୁତୁରା ଝିଆରି ଲାଗିଲେଣିି ସବୁ।
ବାହା ହେବାକୁ ହେଲେଣି ହି ହି ହିଁ।
ଆଉ ମୁଁ ହଉଛି ତିନି ନମ୍ବର, ମୋ ଉପରେ ବଡ ଯା ଦେଢଶୁର ଅଛନ୍ତି ଦି ଜଣ। ତଳେ ସାନ ଯା, ଦିଅର ଅଛନ୍ତି।
ହୁଁ।
ମଝିରେ ଆଉ।
ହୁଁ।
ଏ ମାସେ ହବ ଶାଶୁ ଏକ୍ସପାୟାର କରିଗଲେ।
ହୁଁ।
ଉଁ ବେଶୀ ରୋଷେଇବାସ କଣ ଏଇ ସବୁ ସାଧା ଉପରେ ଯା। ଏରାକ ଆଇଁଷ ତରକାରୀ ଯାହା ଶିଖିଛୁ।
ହୁଁ।
ଆଜି ଡାଲି, ଛୁଇ ଭଜା, ଯୋଗୁଛୁଇଁ ଭଜା ଟା ଟିକେ ଅଦିନିଆ ଟେଷ୍ଟ ଲାଗୁଛି ଖାଇବାକୁ।
ହଁ ହଁ ହିଅଦିନିଆ ଭଲ ଲାଗେ ଟେଷ୍ଟ ତମକୁ ନା କଣ?
ଆଉ ଅଦିନିଆ ଛୁଇଁଟା ଭଲଲାଗେ ଖାଇବାକୁ, ଲଗାତାର ଯେଉଁ ଛୁଇଁଟା ହେଇଥିବ
ସବୁଦିନେ, ସବୁଦିନେ ଖାଇଲେ ସେଟା ଭଲ ଲାଗେନି ଆଉ।
ନା।
ନୂଆ ନୂଆ ହେଇଥିବ ଛୁଇଁ ଟା ଟିକେ ଭଲ ଲାଗିବ ତାପରେ ଦି ତିନି ଥର ଖାଇଗଲେ ଆଉ ସେ ଛୁଇଁକି ଇଚ୍ଛା ହବନି ହଁ। ଛୁଇଁ ଆଳୁ ତା ଦେହରେ ଆଉ କଣ ଦେଇକି ତରକାରୀ କରିଥିଲା?
ଏଇ ଛୁଇଁ ଆଳୁ ବଡ଼ି ବାଇଗଣ ବିଲାତି।
ହଁ ବାସ୍‌ ବାସ୍‌। ଏରା ତରକାରୀ ଉପରେ ଧଣିଆ ପତ୍ର ପକେଇଦବା ଲାଷ୍ଟ କୁ। ଆଁ ହଁ। ମାଛ ମାଂସ ତରକାରୀ ଥୋଇକି ଛୁଇଁ ତରକାରୀ ଖାଇବ।
ଆଁ ହଁ। ଆପଣ ଏକୁଟିଆ ରହୁଛନ୍ତି ନାଁ? ହ୍ୟାଲୋ। ହ୍ୟାଲୋ ଭଏସ୍‌ ଶୁଭୁନି କି ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ଆଲୋ ଭଏସ୍‌ ଆସୁନି କି? ହ୍ୟାଲୋ।